ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ଉୁଁ।
ହାଲୋ ହଁ ଶୁଭିଲା?
ହଁ ଶୁଭିଲା।
ଓ ହୋ କଣ କରୁଛ?
ଏଇଠି ଭାତ ବସେଇଛି ଆଉ କଣ କରୁଛ ତମେ? ହଁ ସବୁ ଜଣା ଅଛି।
କଣ କଣ ରୋଷେଇ ଆସୁଛି?
ହଁ ସବୁ ସବୁ ତ କରୁଛି।
ଆ ଯାହା ହେଲେ ବି
ହଁ ଭାତ ବୋଲେ ରୋଷେଇ ଉପରେ ଯାହା ସବୁ ଆସୁଛି ଆଉ ପିଠା ଉପରେ ସେମିତି କିଛି ପିଠା ଉପରେ ମୁଁ କିଛି କରିନି ହେଇ ବରା ଇଟିଲି ଚକୁଳି ଏତିକି।
ଓ ହୋ ପୋଡ ପିଠା ଆସୁଛି ନାଁ ନାହିଁ?
ହଁ ପୋଡ ପିଠା ବୋଲେ କରିନି କିନ୍ତୁ ଦେଖିକି ଜାଣିଛି।
ଓ ହୋ ଆଉ ତମର କୋଉ ଗାଁ?
ଆମର ପୁରୀ ଆଉ।
ଓ ହୋ ପୁରୀ ତ ତାହେଲେ ତମେ ଜଗନ୍ନାଥ ମନ୍ଦିର ସବୁବେଳେ ଦର୍ଶନ କରୁଥିବ?
ହଁ ଦର୍ଶନ କରେ।
ଆଉ ସେପଟେ ଏରିଆରେ ମାନେ କଣ କଣ ସବୁ ପ୍ରସିଦ୍ଧ ଅଛି ଫେମସ୍ କଣ କଣ?
ଆଁ ପୁରୀ ଆସିଲା ବେଳକୁ ଦେଖିଛ ପିପିଲି?
ହଁ।
ଉଁ ପିପିଲି ରେ ଚାନ୍ଦୁଆ।
ଓ ହୋ ଆଉ ମାତା ମଠ ହେକା ସବୁ ଅଛି ଆଉ ନାଁ?
ହଁ ମାତା ମଠ ଅଛି ଆଉ ଏବେ ନୂଆ ହେଇଛି ରାମ ମନ୍ଦିର ପୁରୀରେ।
ହଁ ମୁଁ ଦେଖିଛି ସେଇଟା ମାନେ ମୋବାଇଲ୍ ରେ ଦେ ଖିଛି ଭଲ ଲାଗୁଛି ପୁରା ଅଯୋଧ୍ୟା ଟାଇପ୍ ର ହେଇଛି ନାଁ?
ହଁ ଆଉ ନା ଯାଇନି ଯିବା ଆଉ।
ଓ ହୋ।
ଆଉ ଆଉ ଦେଖିଛ ଯୋଉ କୋଣାର୍କ କୋଣାର୍କରେ ସବୁ ବି କା ହଉଛି ସବୁ ଶଙ୍ଖର ଆଉ ମାଳିରେ ଜିନିଷ ବ୍ୟାଗ୍ ହଉ ପର୍ସ ହଉ। ଆଉ ଚାନ୍ଦୁଆ ଯାଇଛ ନା ନାଇଁ କେତେବେଳେ?
ନାଇଁ ଚାନ୍ଦୁଆ ଟା ଯାଇନି ମୁଁ କେବେ।
ହୁଁ।
ଏବେ ମୁଁ ଯାଇଥିଲି ପୁରୀ ପର ଦିନ ଯାଇଥିଲି ବାସ୍ ଖାଲି ଜଗନ୍ନା ନ୍ନାଥ ମନ୍ଦିର ଯାଇଛି ତାପରେ ସ୍ୱର୍ଗଦ୍ୱାର ଆଉ ମାତା ମଠ ଗଲୁ ଗୋ ଗୋଟେ ଦିନ ରହିଲା ଦି ଦିନି ପାଖାପାଖି ଦେନ୍ ସେଇଠୁ ଗଲୁ ସମୁଦ୍ର ସେ ନ୍ତି ମାନେ ବୁଲାବୁଲି କରିକି ପଳେଇ ଆସିଲୁ।
ଓହୋ ମ୍।
ଆଉ ପିଠା ଉପରେ କଣ ଜାଣିଛ କି?
ପିଠା ଉପରେ ହଁ ସେଇ ପୋଡ଼ ପିଠା ଆସେ, ବରା, କାକେରା, ଇଟଲି ଆରିସା। ସବୁ ମତେ ଆସେ ଯାହା ଯେମିତି ଆଉ। ମାମା କରୁଥିଲା ବେଳେ ଦେଖିକି ଟିକେ ଶିଖି ଯାଇଛି ଆଉ।
ହୁଁ, ପୋଡପିଠା ତମର କେମିତି କର?
ହ ସେଇଟା ସେଇ ସବୁ ଜିନିଷ ପକା
ସବୁ ପାଣି ଦେଇକି ଆମେ ଗୁଡ ହଉ କି ଚିନି ହଉ ଯାହା
ନିଆ ଆଉ ଉପରେ ଗୋଟେ ଖୋଡେଇ ଦଉଛନ୍ତି।
ଏଇ ଯୋଉ ଆମେ ଚୁନା ଫେଣ୍ଟିକି ତାକୁ ଯନ୍ତୁଣୀ କରି ଦେଇକି ଚୁଲିରେ ତାକୁ ଜନ୍ତି ଦବା। ଯନ୍ତିକି ତାପରେ ଯୋଉ ଆମେ ଯୋଉଥିରେ ପକେଇବା କଡେଇ ହଉ କି ଯୋଉଥିରେ ହଉ।
ହଁ।
ତଳେ ଅଳ୍ପ ଟିକେ ପାଣି ଦେଇକି ଆମେ ଏ ଯୋଉ ଶାଳୁଆ ପତ୍ର।
ହଁ।
ତା ଉପରେ ଆମେ ପୋଡ ପିଠା ଟା ଦେଇଦବା ନଡିଆ କୁରା ଏ ସବୁ ପକେଇଥିବା। ଦେଇକି ତା ଉପରେ ପୁଣି ପତ୍ର ଦେଇ ଦେଇକି କଦଳୀ ପତ୍ର ହଉ କି ଯାହା ଥିବ ପତ୍ର ଦେଇକି ନିଆଁ ଦେଇ ନିଆଁ ଦେଇ ଦେଇକି ତାପରେ ତା ବାସିନକୁ ବାହାର କରିବା। ସେ ହେଇଯାଇଥିବ ଆଉ।
ହଁ ରଜରେ ତ ପୁରା ପୋଡ଼ପିଠା ଫେମସ୍।
ହଁ।
ଛେନା ପୋଡ଼, ଛେନା ପୋଡ଼ ଆସିଛି ନା ନାଇଁ?
ହଁ ମୁଁ କେତେବେଳେ କରିନି କିନ୍ତୁ ଦେଖିଛି। ହେଇ ସୁଜି ଆମେ ଛେନାରେ ସୁଜି ପକେଇକି ଚକଟିବା ତାପରେ ହେ ଛେନା ପାଣି ଦେଇକି ଯଦି କାଠୁଳିଆ ହବ। ତାପରେ ଆଉ ଚି, ଚିିନି। ଆଉ ଯୋଉଥିରେ ଆମେ ଛେନା ପୋଡ଼ ଟା ପକେଇବା ସେଥିରେ ଟିକେ ଘିଅ ଚାରିକ ପକେଇ ଦେଇକି ବସେଇବା ଆଉ, ଗ୍ୟାସରେ ହଉ କି କି ଯୋଉଥିରେ ଚୁଲି ରେ ହଉ।
ହଁ ହୋ ଆମର ଏପଟେ ଫତେଗଡ଼ ରାମ ମନ୍ଦିର ବୈଷ୍ଣବି ଦେବୀ ମନ୍ଦିର। ତାପରେ କଣ୍ଟିଳ ନୀଳମାଧବ ସେପଉ ମାନେ ନୟାଗଡରେ ସବୁ ଫେ
ହଁ। ହଁ ମୁଁ ଦେଖିଛି ରା ଫେତଗଡ ରାମ ମନ୍ଦିର। ଏବେ ଯାଇଥିଲି ଦେଖିଚି।
ଏପଟକୁ ଆସିଥିଲେ ତାହେଲେ ଆପଣ ଆଉ।
ହଁ ଆଉ ସାଇ ମନ୍ଦିର ଦେଖିଛି। ବିଜୁପୁର ସାଇ ମନ୍ଦିର, ଆଉ କଣ୍ଟିଲ ନୀଳ ମାଧବ ଦେଖିଚି ଇଏ ଯାଇଥିଲେ କି ଗୋଟେ ଗୋଟେ ତ ଲାଇନ ହେପଟେ ଲାଇନ ଦେଖିଚି ଆଉ।
ହଁ ମର୍ଦରାଜପୁର।
ହଁ ସେଇଟା ଦେଖିନି।
ଓହୋ ସେଇଟା
ଆଉ ହଁ ଆଉ ନୟାଗଡ ପଟେ ଦେଖିଛି ଦକ୍ଷିଣକାଳୀ ମନ୍ଦିର, ଜଗନ୍ନାଥ ମନ୍ଦିର।
ହଁ ଏପଟେ ଓଡ଼ଗା ଲାଇନ, ତାପରେ ରଘୁନାଥ ମନ୍ଦିର, ଦୁତିକେଶର ମନ୍ଦିର।
ହଁ ଆଉ ଶରଣ କୁଳେ ଲଡୁ ଲଡୁକିଷ ମନ୍ଦିର। ଲଡୁବାବା ହୁଁ।
ନୟାଗଡ଼ରେ ଫେମସ୍ ଜାଗାଗୁଡ଼ାକ, ଆହୁରି ବଲାଙ୍ଗୀ ପାର୍କ, କ କୋଟଗଡ଼ପାର୍କ।
ହଁ କ କୋଟଗଡ ପାର୍କ ଦେଖି ଚି ଯିବଲାଙ୍ଗ ପାର୍କ ଦେଖିନେଇ ଆଉ ହଉଚି ଶିମିଳି ଝରଣା ଗୋଟେ ଅଛି।
ହଁ
ଆଉ ଏପଟେ ଗଞ୍ଜାମ ଗଲେ ଗଞ୍ଜାମ ରେ ଦେଖିଛ ଗଞ୍ଜାମ ଆଡେ ଗଲେ କୋଉଠି ପର ଅଛନ୍ତି କି ତାରା ତାରିଣୀ।
ତାରିଣୀ ହଁ ତାପରେ ସିଦ୍ଧ ଭୈରବୀ ବି ଅଛନ୍ତି ସେପଟେ ଆହୁରି ଆହୁରି ମାନେ କେତେ ପ୍ରକାର ଠାକୁର ସବୁ ଅଛନ୍ତି। ଆମେ ଯାଇଥିଲୁ କିନ୍ତୁ ମୋରା ମନ୍ୟେପ ଠିକ ରେ
ଆମ ଏ ଦଶପୋଲ ରେ ଅଛନ୍ତି ମହାବୀର।
ମହାବୀର ପୋଲ
ହୁଁ ଆଉ ଓଡଶର ଡ୍ୟାମ
ହଁ
ହୁଁ
ଆଉ କଣ ରୋଷେଇ କରୁଛ ଆଜି?
ଆରି ଭାତ ତ ଓହ୍ଲେଇଲି କଣ କରିବି ଜାଣିନି ଦେଖିବା ଅଣ୍ଟା କମ୍ପ୍ଲେଟ କରିଦେବି।
ଓହ ରବିବାର ଟା ତ ଆଜି ନାକି ରବିବାର ତ।
ହଁ ହଁ ଅଣ୍ଡା ଆମଲେଟ କରିଦେବି ଆଉ ଦେଖିବାକୁ କରିବା ଆଉ।
ହଁ ତ ମୋ ପରିବାର ସବୁ କିଏ କିଏ ରହୁଛନ୍ତି?
ଆମ ପରିବାରରେ ଆମ ଶାଶୁ ଶଶୁର ଦିଅର ଆଉ। ସ୍ୱାମୀ ପୁଅ ଆଉ।
ଓହୋ ସବୁ କଣ କରୁଛନ୍ତି ଏବେ?
ସବୁ ଏଇଠି ଅଛନ୍ତି ସମସ୍ତେ। ହୁଁ ପୁଅ ସେଠି ପାଠ ପଢିବ ବୋଲି ବହି ଧରିକି କଣ କହୁଛି?
ତାର କେଉଁ କ୍ଲାସ କି?
ଏଇ ତିନି ବର୍ଷର ହେମିତି ଖାଲି।
ଓହୋ
ହଁ ଆଉ ତମ ଘରେ।
ଆମର ବାପା ମା ମୁଁ ସାନ ଝିଅ ଆଉ ଦିଦି ହି ମ୍ୟାରେଜ ହେଇଗଲାଣି ଆଉ।
ଯୋଉ ତମେ ଦି ଭଉଣୀ ଭାଇ ନାହିଁ।
ନାଇଁ ଆମ ତିନି ଭଣ ତିନି ଭଉଣୀ ଦିଦିଙ୍କର ମ୍ୟାରେଜ ହେଇଗଲାଣି।
ଓହୋ ଏବେ ଦି ଜଣ ଅଛ।
ହଁ
ହଁ
ହୁଁ
ହ ଭଲ ଆଉ ତମେ କାହାନ
ନାଇଁ ମୁଁ ମଝିଆଣି
ଓହୋ ଆଉ ଜଣେ ସାନ ଅଛନ୍ତି?
ହଁ।
ସେ କୋଉ କ୍ଲାସରେ ପଢୁଚନ୍ତି?
ତାର ଟେନ୍ଥ କ୍ଲାସ୍ ହେଲା ଦଶମ।
ଓହୋ ଆମ ଭାଇ ସାଥିରେ ଆଉ। ହଁ ପୁରୀ ଯିବା ଏଇ ଅ ରଥଯାତ୍ରା ପହଳି ଦେଖିବା ଆଉ ରଥଯାତ୍ରା ଗହଳି। ପିଲା ଧରିକି ଯାଇହବନି ମା?
ହଁ ଛୋଟ ଛୁଆ ନା ନେଇକି ଆସିପାରିବେନି।
ହଁ ତାପରେ ଯିବି ଭାବୁଚି ପୁରୀ ଟିକେ ଯିବି। ଆଉ ଯିବି ଟିକେ କୋଣାର୍କ ଦେଖିକି ଆସିବି ସୂର୍ଯ୍ୟ ମନ୍ଦିର।
ହଁ।
ଆଉ ଏଠି ଦି ତିନି ଦିନ ରହିକି ଆସିବା ଆଉ।
ହଁ ସବୁ ଜାଗା କାଲେ ବୁଲା ବୁଲି କରିକି ଆସିବ ଆଉ ନରେନ୍ଦ୍ର ପୋଖରୀ ମାତାମଠ ସବୁ ଆଉ। ବିନ୍ଦୁସାଗରଟା ପା ରହୁଚି ଏଇଠି ଲିଙ୍ଗରାଜ ବିନ୍ଦୁସାଗରଟା ଭୁବନେଶ୍ୱରରେ।
ନାଇଁ ପୁରୀରେ ତ ଅଛି ଗୋଟେ।
ଅଛି?
ହଁ ଅଛି ବୋଲି ତ ମୁଁ ଶୁଣୁଥିଲି। ଆଉ ଲିଙ୍ଗରାଜ ମନ୍ଦିର ଦେଖିଚ ନା ନାଇଁ?
ହଁ ଯାଇଥିଲି ରଜ ଠିକି ନା। ଲିଙ୍ଗରାଜ ମନ୍ଦିର ସେ ବିନ୍ଦୁସାଗର ଠିକି ହିଁ ଯାଇଥିଲି।
ଓ
ଲିଙ୍ଗରାଜ ମନ୍ଦିରର ବିନ୍ଦୁ ସାଗରଠି ପୁରା ରାତିରେ ଦେଖିଲେ ପୁରା ବଢିଆ ଲାଗୁଚି।
ଓହୋ ମୁଁ ଭୁବନେଶ୍ୱର ର କୌଣସି ଜାଗା ଆଜି ଜାଏଂ ଯାଇନି।
ହଁ ମୁଁ ଯାଇଚି ଲିଙ୍ଗରାଜ ମନ୍ଦିର। ତାପରେ ରାମ ମନ୍ଦିର। ଆଉ ଏମିତି ସବୁ ଛୋଟ ମୋଟ ପାର୍କ ଏମିତି ଆଉ।
ଓ ହୋ। ଭୁବନେଶ୍ଵର ରେ କିଏ ରହନ୍ତି କି?
ହଁ ମାମୁଁଘର ରହୁଚନ୍ତି।
ଓହୋ।
ନ କଲେ ସେମି ଯାଇକି ଏତେ ସରା ଦେଖିବି ହବ?
ହୁଁ ହୁଁ। ଆଉ ତମ ଦିଦି କୋଉ ଗାଁ ବାହା ହେଇଚନ୍ତି?
ସିଏ ଦଶପଲ୍ଲା।
ଦଶପଲ୍ଲା ରେ?
ଜାନି ସେଡିଗିରି ସେଠି ଆଉ।
ହଁ ଆଇ ଜାନି ସାଇତ ଆମ ଗାଁ ପାଖରେ ଆଉ।
ହଁ ସେଠି।
ହୁଁ ଅଁ ହଉ ଆଉ।
ରୋଷେଇବାସ ପୁଣି କରିବ ତମ ସ ଖିଆ ପିଆ ଚାଲିବ ଆଉ।
ହଁ ରୋଷେଇବାସ ଖିଆ ପିଇଆ ଏ ତ ସନ୍ଧ୍ୟା ହେଇଗଲା ମାନେ କାମ ଚାଲିଲା ଆଉ। ବର୍ଷା ତ ଏଠି ଚାଲିଚି। ନା ଆମ ଆଡେ ଚାଲିଚି।
ଆମ ଆଡେ ଛାଡି ସାଇଲାଣି। ଆଉ ବର୍ଷା ହବାର ନା ଧର୍ ନାଏ। ଏ ଗୋଟେ ନା ଦିଟରେ ଛାଡି ଗଲାଣି।
ଅଁ ତମର ରାତିରେ ଆଜି କଣ ରୋଷେଇ?
ରାତିରେ ମାମା କଣ ବନଉଚନ୍ତି ତ ଦେଖାଯାଉ କଣ ହଉଚି। ହଁ ହଉ ର ନାମ ଦିଦି ହେ କା ଅଛନ୍ତି ସେମାନେ ସବୁ ହେଲ୍ପ କରୁଚନ୍ତି। ମୁଁ ଅଛି ଉପରେ ଆଉ।
ହଁ ହଉ ହଉ ରଖିଦଉଚି।
ହଁ।